ହଁ ହ୍ୟାଲୋ। ହ୍ୟାଲୋ।
ହୁଁ।
ଓକେ।
ହ୍ୟାଲୋ।
ହଁ ଆପ ମୋ ଭଏସ ଆପଣଙ୍କୁ ଭଲ ଭାବରେ ଶୁଣା ଯାଉଚି।
ଆଜ୍ଞା।
ଓକେ। ହଁ ମୁଁ ଫାଷ୍ଟ ଅଫ୍ ଅଲ୍ ଆପଣଙ୍କୁ କଂଗ୍ରାଚୁଲେସନ କହିବା ପାଇଁ ଚାଁହିଁବି ଆପଣ କାଲି ବୋହୁତ ଭଲ ରେଜଲ୍ଟ କରି ଏମିତି ଆଉ ଆପଣଙ୍କର ଏ ରେଜଲଟ ଯୋଉ ଭଲ କରିଛନ୍ତି ତାର ଶ୍ରେୟ ଟା ଆପଣ ବେଶୀ କାହାକୁ ଦେବେ ପିତାମାତା କୁ ଦେବେ ନା ଟିଚରକୁ ମାନେ ଟିଉସନ କୋଚିଂ କୁ ଦେବେ।
ନିଁ ତେବେ ମାନେ ପ୍ରଥମେ ତ ନିହାତି ଘର ଲୋକ ତ ଯେହେତୁ ସପୋର୍ଟ କରୁଛନ୍ତି କିନ୍ତୁ ଯାହା ହେଲେ ବି ମତେ ଅଧିକ ମତେ ଅଧିକ ସପୋର୍ଟ ମିଳିଛି ମତେ ଲାଗୁଛି ଆମ କୋଚିଂ ରୁ ହିଁ।
ହିଁ।
ତ ସେଇ ମୁଁ ମାନେ ମୁଁ ଯେତେବେଳେ କୁଚିଙ୍ଗ ଜଏନ କରିଥିଲି ସେତେବେଳେ ଆଉ ସାର୍ ମାନେ ଟିକେ ମୋ ମାମା ମାନେ ରେଡି ତ ସେତେବେଳେ ସାର୍ କହିଥିଲେ ଯେ ହଁ ଆମେ ତମର ନିହାତି ତମେ ଯେତିକି ରଖିଛ ଟେନଥରେ ତାଠୁ ନିହାତି ଟେନ୍ ପରସେଣ୍ଟ ଆମେ ତମର ଇମ୍ପ୍ରୁମେଣ୍ଟ କରେଇବୁ ପ୍ପ୍ଲସଟୁରେ। ଦଶା ସାର୍ ସେମିତି କହୁଥିଲେ ତାପରେ ପୁଣି ଆଉ ମେଁ ସାର୍ଟ ଏମତି ଥରେ କହିଥିଲେ କି ମାନେ ଅ ଉଚ୍ଚ ଅଭିଳାଷ ଉଚା ଆଶା ରଖିଛିନ୍ତି ଏମିତି ଆଉ ଆଉ ଅଧିକ ମାର୍କ ରଖିବା ପାଇଁ ଭଲ ପଢିବା ପାଇଁ ଚାହୁଁଛ କାରଣ ପ୍ରାୟ ପିଲା କଣ କରନ୍ତି କୋଚିଙ୍ଗକୁ ହିନ୍ତି ଗୋଟେ ହଁ କେବଳ ପାସ୍ ହବା ପାଇଁ କି କଣ ଏମତି ଟିକେ ଆସନ୍ତି। ସମସ୍ତଙ୍କର ହେମିତି ଉଚା ଆସା ନ ଥାଏ ତ ସାର୍ କହିଲେ ଆଉ ଯୋଉ ମାନେ ରଖିଛ ଠିଆ ହୁଅ ମୁଁ ସେତେବେଳେ ମାନେ ମୁଁ ସେତେବେଳେ ମାନେ ନଭ୍ରସ ଫିଲ ହଉଥିଲା ଆଉ ପୁଣି କି ଆମ ଟିଉସନରେ ପଲିଟିକାଲ ସାଇସ୍ନି ଟା ଭଲ ପଢା ହଉ ନ ଥିଲା ତ ମୁଁ କହିଲି ଆଉ ମୁଁ ଠିଆ ହେଇନଥିଲି ତାପରେ ସାର୍ ସାର୍ କହିଲେ ଆଉ ଆଉ ତମେ କଣ ପାଇଁ ଠିଆ ହେଇନ ମୁଁ ତାପରେ ସାରଙ୍କୁ କହିଲି ଯେ ନାଇଁ ସାର ମତେ ଲାଗୁଛି ଯେ ପଢା ପ୍ଲାଟିକାଲ ସାଇସ୍ନୀଟା ମୋର ଭଲ ହୁଏନି ପୁଣି କୋଚିଙ୍ଗ ରେ ବି ଭଲ ପଢାହଉ ନି।
ଖାଲି ଟିକେ ଏଠୀ ଗୋଟେ ଗୋଟେ କଥା ପଚାରିବା ପାଇଁ ଚାହୁଁଛି ତମେ ଯୋଉ କୋଚିଂ ସେଣ୍ଟରକୁ ଯାଇଥିଲ ମୁଁ ତା ନାଁ ଜାଣିବା ପାଇଁ ଚାହୁଁନି ବାକି ତମକୁ ସେଇଠିକି ଯିବାକୁ ସେଥିପାଇଁ କିଏ ସଜେସ ଦେଇଥିଲା କି ମନ୍ତବ୍ୟ ଦେଇଥିଲା ଏ ଜାଗାକୁ ଯାଅ ଏ ଜାଗାକୁ ଟିଚର ମାନେ ବହୁତ ଭଲ ପଢାନ୍ତି ନା ତମେ ତମ ସାଙ୍ଗ ମାନଙ୍କ ଦ୍ଵାରା ଯାଇଥିଲ?
ନାଇଁ ମୋ ମାମାର ଜଣେ ସାଙ୍ଗ ଅଛନ୍ତି ତାଙ୍କ ଝିଅ ବି ସେ କୋଚିଂରେ ପଢେ ତ ସିଏ ମାମାକୁ କହିଥିଲେ ତ ମାମା ମତେ କହିଲେ ତ ମୁଁ ସେଇ ଟିୟୁସନ କୁ ଗଲି। ଏମିତିରେ ବି ମେ ମାସ ହେଇଗଲା ମୁଁ ଏପ୍ରିଲ ମୁଁ ଏପ୍ରିଲ ମାସରେ ଆଉ ଗୋଟେ କୋଚିଙ୍ଗ କୁ ଯାଇଥିଲି କିନ୍ତୁ ସେ ଫାଷ୍ଟେ ଆଡିମିଶନ ତିନି ହଜାର ଦେଇକି ସେ ପାଞ୍ଚ ଦିନ ହେଇଛି ସେ ମାଗିଲେ ଆଉଥରେ ପଇସା ଦିଅ ବୋଲି ତ ଆମେ ତ ଆଡ୍‌ମିସନ କଲୁ ନା ମାସେ ହଉ ଆମେ ପଇସା ଦବୁ ଆମେ କହିଲୁ। ସେ କହିଲେ ନାଇଁ ଏବେ ଦରକାର ଅଛି ତାପରେ ଏମିତି ଆଉ ଗୋଟେ ପିଲାକୁ ବି ଏମିତୀ ମାଗିଲେ ତ ଆମେ ଡିଶାଇଟି କଲୁ ସେ ବହୁତ କମ୍ ଆମ ପିଲା ଯାଉଥିଲେ ପାଞ୍ଚ ଛଅ ଜଣ ଏମ୍ ଯାଉଥିଲେ ତ ଆମକୁ ବି ଭଲ ଲାଗୁନଥିଲା। ପୁଣି ସେ ଏମିତି ବାରମ୍ବାର ପଇସା ମାଗିଲେ ସାଙ୍ଗ ସାଙ୍ଗେ ସାଙ୍ଗେ ପଇସା ଦେଇ ହବ କି ମାସେ ହଉ ଆମେ ପଇସା ଦବୁ କହିଥିଲୁ ପୁଣି ଆଡମିସ ତ ଆମେ କରିଦେଇଥିଲୁ। ତାପରେ ଆମକୁ ସେଇ କୋଚିଙ୍ଗ ଟା ଭଲ ଲାଗିଲାନି ତ ଉଁ ମାମା କହିଲା ସେଇଟା ମୁଁ ଡିସାଇଟି କରିକି ଯାଇଥିଲି ମୁଁ ମୋର ଖ ଲି ଆଉ ଯାଇଥିଲି ମାମା କହିଲା ଥରେ ତ ହେଇଟା ତୁ ଡିସାଇଟ୍ କରିକି ଗଲୁ। ଆଉ କିଛି ଭଲ ଏଥର ମୁଁ କହୁଚି ଚାଲ ସେଇଠିକି ଯିବା। ମୋର ଇଛା ନଥିଲା।
ଏଥରକ ମା ଡିସାଇଟ୍ ରେ ଆ ମା ଡ଼ିସ ଟା ମାଙ୍କ ତିନସନରେ ଆପଣ ଏଥର କୋଚଂ ସେଣ୍ଟର ଚେଞ୍ଜ କଲେ।
ଆଜ୍ଞା ମୁଁ ମାନେ ଏଇଠି କୋଚିଟା ଭଲଇଲିଣିି ତ ମୁଁ ବହୁତ ନର୍ଭସ୍ ହେଇଯାଇଥିଲି କାହିଁକିନା ପ୍ଲସ ଟୁ ଟା ବୋର୍ଡ଼ ଅଛି। ଆଉ ମୋର ମାନେ ଏପ୍ରିିଲ ମହିଁ ପଳେଇଲା। ତ ସେଇଠି ବି ଏତେ ଭଲ ପଢାହଉନଥିଲା ପୁଣି ଗୋଟେ ଗୋଟେ ସବଜେକ୍ଟ ପଢା ହଉଥିଲା। ମୁଁ ବହୁତ ବାଟ ଚାଲି ଯାଉଥିଲି। ଘଣ୍ଟାଟେ ପଢାଉଉଥିଲା ଆ ଗୋଟେ ସବଜେକ୍ଟ ପଢାଉଉଥିଲା ଆମେ ତାଙ୍କୁ ତାପରେ ଯେତେ କହିଲୁ ଯେ ଅନ୍ୟ ସବଜେକ୍ଟ ଟା ପଢା ସେ କହିଲେ ଯେ ନାଇଁ ଏଇଠି ଆ କଣ ପିଲା ନାହାନ୍ତି। ଏତେ ପିଲା ଆସିଲା ପରେ ପଢା ହବ ଆମେ ତାପରେ ମ୍ୟାମ କହିଲୁ ମ ପିଲା ଯଦି ନ ଆସ ଆମେ କହ ଟା ପଢିବୁନି ମ କହିଲେ ଆଉ ତମର ଯୋଉ ସବେକ୍ଟା ଦରକାର ତାଙ୍କର ବହୁତ ବ୍ରାଞ୍ଚେସ୍ ଅଛି ନା ଏୟା ଶହିଦ୍‌ ନଗର ରେ ହଉ କି ପାତ୍ରପଡା ଆଡେ ହୋଉ ମ୍ୟାମ କହିଲେ ତମେ ସହିଦ୍‌ ନଗର ଆଡେ ଯାଇକି କ୍ଲାସ କରିବ। ଆମେ କିହିଲୁ ମ୍ୟାମ ଗୋଟେକ କ୍ଲାସ କଣ ଏଇଠି କରିବୁ ଆଉ ନା ନୀଳାଦ୍ରୀ ପାଖରେ ଆଉ ଗଟେ କ୍ଲାସ୍ ଶହିଦ୍ ନଗର ଯାଇ କରିବୁ ତାପରେ ମ କିଛି କହିଲି ବା ମୁଁ ସେଠି ମାସେ କ୍ଲାସ କଲି ମେ ମାସରେ। ତାପରେ ପଳେଇ ଆସିଲେ ଏବେ ଯୋଉ କୋଚିକୁ ଆସିଛି। ସେଇଠି ପଳେଇ ଆସିଲି ତାପରେ ସେଇଠି ମୁଁ ହେଇ ମାନେ ପଲିଟିକାଲ୍ ସାଇନ୍ସ ଥିଲା ମୁଁ ଡାଇରେଟ ସାରଙ୍କୁ କହିଲି ଯେ ପାଲିଟିକାଲ୍ ସାଇନ୍ସ ଟା ଭଲ ପଢା ହଉନି। ଆଉ ମୋତେ ଲାଗୁନି ମୁଁ ଆପଣ ଯେତିକି ଭାବୁ ଭାବୁଛନ୍ତି ମୁଁ ସେତିକି ରଖିପାରିବି ବୋଲି। ସାର୍ ତାପରେ କହିଲେ ନାଇଁ ତମେ ମନରେ ଆଶା ରଖ ତ ଦେଖିବ ଯୋଉ ତମକୁ ଯଦି ଠିକ୍ ଲାଗୁନି ତମେ କହୁନ। ଆଉ ତାପରେ ସାର୍ ପଚାରିଲେ କୋଉ ମ୍ୟାମ୍ ପଲ୍ ଟିକାଲ୍ ସାଇନ୍ସ ଭଲ ପଢଉଛନ୍ତି ତମେ ଜାଣିଛ କି? ପୂର୍ବ ଟ୍ୟୁସନ କିନ୍ତୁ ପାଲିଟିକାଲ୍ ସାଇନ୍ସ ମ୍ୟାମ୍ ଯିଏ ଥିଲେ ସେ ବହୁତ ଭଲ ପଢ଼ଉଥିଲେ। ମୁଁ ତାଙ୍କ କଥା କହିଲି ସାର୍ କହିଲେ ହଉ ତାଙ୍କ ନମ୍ବର ଦି ଆମେ ତାହେଲେ ଆମ କୋଚିଙ୍ଗ କୁ ଡାକିବା ଯଦି ସେ ଭଲ ପଢଉଛନ୍ତି। ତମେ କହୁଛ ତାପରେ କହିଲ ନା ଆଉ ଏମିତି ଦିନେ ସେଇ ଜୁନ୍‌ ପରେ ପରେ ସେ ମାନେ ଏମିତି ବହୁତ ପିଲା ଅନ୍ୟ ମାନେ କହିଲେ ଯେ ଆଜ୍ଞା ମ୍ୟାମ୍ ପାଲିଟିକାଲ୍ ସାଇନ୍ସ ଆଉ ପାଲିଟିକାଲ୍ ସାଇନ୍ସ ମ୍ୟାମ୍ ମାନେ ତ ଭଲ ପଢ଼ଉନାହାନ୍ତି ଡାଇରେକ୍ଟ ସ